ହ୍ୟାଲୋ।
ହ୍ୟାଲୋ। କଣ କରୁଛ?
କିଛି ନାହିଁ ବୁଲୁଥିଲି। ତମେ କଣ କରୁଛ?
ହଁ। ହଁ ମୁଁ ବି ଏମତି ବସିଛି ଆଉ।
ଓହୋ ଆଉ କଣ ଖାଇବୁ ଆଜି ମୁଁ ଖାଇଥିଲି ଭାତ ଡାଲି ପୋଟଳ ଭ
ହଁ।
ହଁ ମୁଁ ବି ଆଜି ଭାତ ଡାଲି ଘାଣ୍ଟ ତରକାରୀ ଆଉ ଭଜା ଖାଇ ସେରିିଲ
ଓହୋ ଆଉ ପିଠାାଗରେ ଯାଇ ନଥିଲୁ?
ହଁ ହୋ। ନା ଆଜି ଯାଏନି ଆଉ। ତମେ ଯାଇଥିଲ କି ଆଜି?
ଓହୋ ହଁ ମୁଁ ଆଜି ଆସିଥିଲି ପାଠାଗାର।
ହଁ ହଁ ହଁ। ଆଉ ପଢାପଢି କେମିତି ଚାଲିଛି? ହଁ ଘରେ ଭଲ ଅଛନ୍ତି ତମ ପଢାପଢି କେମିତି ଚାଲିଛି?
ପଢାପଢି ଚଳିବ ଏବେ ତ ସବୁ ପରୀକ୍ଷା ସରିଗଲାଣି ନା। ଆ ସେଥିପାଇଁ
ତମ ଆର ଏକ୍ଜାମ ସରିଲାଣି?
ହଁ ସରିଲାଣି ତମର?
ହଁ ମୋର ବି ସରିଲାଣି ମୋର ଷ୍ଟାର୍ଟିଂ ରୁ ହିଁ ଥିଲା ସରିଗଲାଣି କେବେଠୁ।
ଆର ମାସରେ ସରିଲାଣି।
କେମିତି ହେଇଛି?
ହଁ ହେଇଛି ଦେଖାଯାଉ। ରେଜଲ୍ଟ ବାହାରିଲେ ଜଣା ପଡିବ ଯଦି କ୍ଲିୟର ହେଇଥିବ ତୋ ରୋଲ ନମ୍ବର ବାହାରିଥିବ ନହେଲେ ନାଇଁ ଆଉ
ହଁ।
ହେଲେ ଆମେ ଭାବୁଥିବା କି ଆମ ଆମର ଭଲ ହେଇଛି। କିନ୍ତୁ ସେଟା ନର୍ମାଲାଇଜେସନ ହଉଛି ନା। ସେଇଠୁ ଏ ସେଇଠୁ ତ ଜାଣି ହଉନି ମାନେ ହଁ ସେଇଠୁ ଜାଣି ହଉନି ଯେ ମାନେ ଆମେ କେତେ ଠିକ କରିଥିଲୁ କେତେ ଭୁଲ କରିଥିଲୁ ସେଇଟା ଜାଣି ପାରୁନି ଏବେ ନର୍ମାଲ ଏଜେସନ ହେଇଗଲେ ମାନେ ଅଧିକ ମାର୍କ ରଖିଥିବା ଛୁଆ ବି ହଁ ହଉନି କମ୍ ମାର୍କ ର ରଖିଥିବା ଛୁଆ ମାନଙ୍କର ବି ହଉଛି ସେମିତି ଟାଇପ ର ଆଉ।
ସେଇଟାପ ବେଶ ଅସୁବିଧା। ପିଲା ଗୋଟେ କେତେ ପଢି ପଢି ନିଜକୁ
ହଁ।
ବହୁତ ଦୁଃଖରେ ଥିବ, କିନ୍ତୁ ତାର ହବନି କହିଲେ ବହୁତ କଷ୍ଟ ଲାଗୁଛି।
ହଁ ନାଇଁ, ପଢ଼ୁଥିବା ଚେଷ୍ଟା ଚାଲିଥିବ। ଯେବେ ନହେଲେ ତ ଦିନେ ନହେଲେ ତ ଦିନେ ହବ।
ହଁ।
କଷ୍ଟ କରୁଥିବା ଦରକାର।
ତମେ କାଲି ଆସିବ?
ହଁ, ମୁ କାଲି ଯିବି।
ହଁ ହଁ ହଁ। ଆଉ ତମେ ରଥଯାତ୍ରା ଦିନ ତମର ଛୁଟି? ରଥଯାତ୍ରା ଦିନ ତମେ ଖାଲି ଥିବ ନା?
ହଁ, ରଥଯାତ୍ରା ଦିନ ହଁ ଖାଲି ଥିବି। ଦେଖିଯିବା କି?
ହଁ, ଯିବା ବୋଲି କହୁଥିଲେ।
ହଁ, ହଉ। ମୁଁ ଆସିବି, ଯିବା ମିଶିକି। ନହେଲେ ଆଉ।
କୋଉଠିକୁୁ ଯିବା? ବଡ ଜଗନ୍ନାଥ ମନ୍ଦିର ଯିବା ନା ଛକ ମନ୍ଦିର ଯିବା?
ହଁ, ବଡ ଜଗନ୍ନାଥ ମନ୍ଦିର ଯିବ। ସେ ସେଇଠୁ ତ ଠାକୁର ଆସିବେ ନା ଏଇଠୁ ତ ଠାକୁର କୁଆଡେ ଯାଉନାହାନ୍ତି।
ନାହିଁ, ରାତିରେ ଯେ ପହଣ୍ଡି ଟା ବେଶୀ ସୁନ୍ଦର ନା ସେଇଟା! ଦେଖିବା ପାଇଁ ଇଚ୍ଛା ଥିଲା, ସେଇଥିପାଇଁ ଆଉ।
ବର୍ଷା ଯଦି ହେଇଯିବ ବଲେ ସରିଲା।
ବର୍ଷା ନାଇଁ? ବର୍ଷା ତ ହବ। ରଥଯାତ୍ରା ଦିନ ବର୍ଷା ହବ ଯେ -ଯେ ମିତି ହେଲେ ସବୁ ବର୍ଷତ ହଉଛି ଆଉ, ରଜ ଆଉ ରଥଯାତ୍ରା ଯେମିତି ହେଲେ ବର୍ଷା ହଉଛି।
ହୁଁ। ଆଉ ରୋଷେଇ ସରେଇଲଣି କି?
ଆଁ, ରୋଷେଇ ଇ ଘରେ ଭାଉଜ କରୁଛନ୍ତି।
ହଁ।
ଓହୋ! ଆଉ ଏଇଠି ରକ୍ତଦାନ ଶୀଘ୍ର ହେଇଥିଲା? ଯାଇଥିଲ କଣ? ରକ୍ତଦାନ ହେଇଥିଲା। ଯାଇନ ଦେଇଛ କି
ନା, ମୁଁ କେବେ ବି ବ୍ଲଡ଼ ଦେଇନି।
ହଁ, ମୁଁ ଯାଇଥିଲି ତ। ସେଇଥିପାଇଁ ତମକୁ ପଚାରିଲି, କାଳେ ତମେ ବି ଯାଇଥିବ ବୋଲି।
ନା, ନା ନା, ତମେ ଦେଇଛ କି? ଦେଇଥିଲେ? ଏଥର ଦେଲ?
ହଁ, ମୁଁ ଏଥର ଦେଲି। ଆଉ ଏବେ ଦି ତିନି ଥର ହବ ଦେଇଛି। ତା ମାନେ, ଆର ବର୍ଷଠୁ ଷ୍ଟାର୍ଟ କରିକି?
ଓହୋ, ମୋର ଟିକେ ମୋର ଟିକେ ମ ମଝିରେ ଥରେ ଟେଷ୍ଟ କରିଥିଲି ତ, ହିମୋଗ୍ଲୋବିନ୍ ଟା କମ ଥିଲା ତ, ସେ ନାଇଁ, ମୁଁ ମୁଁ ଦଉନି ଆଉ।
ଓହୋ, ଟେଷ୍ଟ କରିଥିଲ? ଏତେ ଥିଲା କି?
ସେଭେନ୍ ପଏନ୍ଟ କେତେ ରହିଯାଇଥିଲା ତ। ସେଥିପାଇଁ ଦଉନାଇ।
ନାଇଁ ଝିଅ ପିଲା ନମ୍ବର ତ ନଅ ରୁ ଏଗାର ନହେଲେ ଏଗାର ଉପରେ ରହିଲେ ହିଁ ଭଲ। କଉ ଗାଁ ପିଲା।
ହଁ ମୋର ଟିକେ ହଁ ମୋର ଟିକେ କମି ଯାଇଥିଲା ତ। ସେଇଥି ପାଇଁ
କିଛି ଆଉ ମାନେ ଦେହ କିଛି ଇଏ ଲାଗୁନି ତ? ଚଳିବ ଭଲ ଅଛି ତାହେଲେ।
ନାଇଁ କି କେବେଠୁ ହେଇଥିଲା ନାଁ। ତାପରେ ଆଉଥରେ ଟେଷ୍ଟ କଲା ପରେ ଠିକ୍ ହେଇଯାଇଥିଲାଣି ବାହାର। ହେଇ ଯାଇଥିଲା।
ଓହୋ ଭାତ ସହିତ କାକୁଡି ଟମାଟୋ ଟିକେ ଖାଅ।
ହଁ ନାଇ ଖାଉ ଖାଉଛି ଯେ କେତେବେଳେ ଟିକେ କଣ ହଉଛି। ଏ ସବୁବେଳେ ବି ଖାଇ ହଉନି ନା
ହଁ ହଁ କେତେବେଳେ ତ ଟିକେ ଇଚ୍ଛା ଲାଗି ଯାଉଛି। ହେଲେ ସେଇ ଚଉମିିନ ଖାଇବା ପାଇଁ। ଇଛା ହଉଛି ରୋଲ ମୋମୋଜ
ହୁଁ। ହେଲେ ବି ମୁଁ ଟିକେ ଜ ଜଙ୍କ ଫୁଡ ଟିକେ ଏତେ ଖାଏନି ଜଙ୍କ ଫୁଡ କମ୍ ହିଁ ଖାଏ ହଁ
ଟିକେ ଟମାଟରାକୁ ଖାଇଲେ ହେଇଯିବ ଯେ।
ହୁଁ।
ହୁଁ। ଏକରେ ତୁ ଜୁନ୍ ଚଉଦରେ ସେଇଟା ଗଲା, ଆଉଥରେ କେବେ। ଯଦି ହବ ବୋଲେନେ ନହେଲେ ସେମାନଙ୍କୁ ନାଇଁ କି ସେମାନଙ୍କୁ ନମ୍ବର ଯଦି ହେଲେ ଦେଇଦେଇଥିବ। ଫୋନ ନମ୍ବର।
ହଁ ସେମାନେ କଲ କରିକି ଡାକୁଛନ୍ତି କି? ତମେ ଏଇଟା କୋଉଠି ଦବାକୁ ଯାଇଥିଲ ମେଡି
ଏଇଟା ନାଇ ବଡ଼ ମେଡିକାଲ ସାଇଡରେ ଯଉ ନାଇ ରକ୍ତସିବିର।
ହଁ ହଁ ହଁ ହଁ ରକ୍ତ ରଖା ହଉଛି ଯୋଉଠି ନାଁ?
ହଁ ହଁ ହଁ ସେଇଟା ଠାଗା।
ରକ୍ତ ରକ୍ତା ଗାରା ଗାର ନା କଣ?
ହଁ ହଁ ହଁ ସେଇ ସେଇ ହଁ କିନ୍ତୁ ସେ ଏକ ମାନେ ଯିଏ ପଇସା ଦଉଥିବ, ତାକୁ ଦେଲେ ଭଲ ନାହିଁ। ହଁ ଏମତି।
ହଁ ଏ ତମେ ଯୋଉ ରକ୍ତ ଦେଲ, ତମ ତମକୁ କଣ ସାର୍ଟିଫିକେଟ ଟାଇପ ର କଣ ଦେଲେ?
ନାଇଁ ସାର୍ଟିଫିକେଟ କିଛି ଦେଲେନି, ପ୍ରମାଣ ପତ୍ର ହେରାକ। ଖାଲି ଦେଇକିରେ ଆସିଥିଲୁ ସେଠି ହେରି ସେମତି ଏକା।
ଓ ହଁ ହଁ ସେଇଟା ରଖିକି ସେମାନେ ଯୋଉ ଯିଏ ଆସ ଥିବ ରୋଗୀ ସେମାନଙ୍କୁ ଦେବେ ନା।
ହଁ ଯାହାକୁ ଯ
ଦରକାର ଥିବ ସେ ଏବେ ତ ଏମିତି କଣ କହୁ କହୁଛନ୍ତି। ଯେ ମାନେ ଯାକୁ ଯାହାକୁ ରକ୍ତ ଦରକାର ଥିବ। ସେମାନେ ଆଉ ଗୋଟେ ରକ୍ତ ଦେଲେ, ହିଁ ତାଙ୍କୁ ଆଉ ଗୋଟେ ରକ୍ତ ତାଙ୍କୁ ଯୋଉଟା ଦରକାର ଥିବ। ସେ ରକ୍ତ ଦେଇ ହବ।
ସେମିତି ତ କାଇଁ ମୁଁ ଜାଣିନି ଏବେ ଯଦି। ଲେଟ୍ ହବ ଯଦି ଚେଞଜ ନହେଲେ ମୁଁ କାହିଁ ଜାଣିନି ହେଲେ ହେଲେ ଏଇ ବିଷୟରେ
ହୁଁ ହଁ ଏମିତି ହେଲେ ରକ୍ତ ଦେଲା ପରେ କଣ ଶ ସେଛନ୍ତି
ନାଇଁ ନାଇଁ ରକ୍ତ ଦେଲା ପରେ ତ ଟିକେ ଲାଗୁଛି ଯାହା ହେଲେ ଦୁର୍ବଳ ତ ଲାଗୁଛି କିନ୍ତୁ ରକ୍ତ ଦେଲା ପରେ ଯାହା ହେଲେ ହେଲେ ଯେତିକି ଯେ ଘରେ ଯଦି କାଛ କୁଣ୍ଡିଆଜି ହଉନି କି ପ୍ରାୟତଃ ସେଇଟା କମି ଯାଉଛି ବୋଲି କୁହନ୍ତି ମାନେ ଏମୀ ଟଫ୍ ଯେତିକି ସବୁ ବିସାକ୍ତ ରକ୍ତ ହେଇନି ସେଇ ନାଇକଣ ରକ୍ତ ମହିଳା ରକ୍ତ
ପଳେଇଲେ ପଳେଇଲେ ସେମ
ହଁ ତାପରେ ଆଉ ଥରେ ନୂଆ ହଁ ନୂଆ ର ରକ୍ତ ଆଉଥରେ ତିଆରି ହବ ନା ତ ଯାହାକୁ ବେଶୀ ଟାଇମି ଯେ ହଉନି କି କାଛୁ କୁଣ୍ଡିଆକୁ ରହିବ ସେଇ ଆକୁ ଟିକେ କମି ଯାଉଛି ଆଉ
ମୁଁ କହିଲି ରକ୍ତ ସଫା ହେଇଛି
ଏବେ ତ ପ୍ରାୟ ହଁ ଏବେ ତ ପ୍ରାୟ ମାନେ ଏଇଟା ସଂକ୍ରମିତ ଭଳିଆ ଚାରିଆଡ଼େ ବ୍ୟାପୁଛି ନା ଏ ରୋଗ ଆଗ କାଛୁ କୁଣ୍ଡିଆଟା ପ୍ରାୟ ଶୁକୁଲି କୁଣ୍ଡିଆ
ହଁ
ତାପରେ
ହଁ
ସେଇଥିାଇଁ ଏବେ ମାନେ ଆମର
ହବ ଆଉ
ହଁ ବର୍ଷା ଦିନେ ବେଶୀ ସେ ଗଛରେ ଯେତିକି ପୋକଥିବ ଦେହରେ ବି ସେମିତି କୁଣ୍ଡିଆ ବି ହୁଏ ଗଛରେ ବି ମାନେ ବର୍ଷା ଦିନେ ପ୍ରାୟ ଗଛ ଯାକ ବି ନଷ୍ଟ
ହଁ ସବୁ ହଁ ବର୍ଷା ଦିନେ ତ ସବୁ ଗଛରେ ଆଉ ତମକୁ ଗଛ ଲଗେଇବାକୁ ଭଲ ଲାଗେ
ହଁ ମତେ ତ ବେଶୀ ପସନ୍ଦ ଗଛ ଲଗେଇବାକୁ
ଆଉ ଘରେ ଗଛ ଲଗେଇଛ ନା ନାଇଁ
ଆ ଗଛ ତ ଏବେ ନାହିଁ କିନ୍ତୁ ଲଗା ହବ ଧୀରେ ଧୀରେ ଏବେ ଆମର ପାଠାଗାରରେ କେତେ ବଢିଆ ବାଇଗଣ ଚାଷ ହେଇଛି ଦେଖିଛ କି ନାଇଁ
ନାଁ ନାଁ ମୁଁ ଦେଖିନି ସେଦିନ ସା ସାର୍ ଯୋଉ ଲଗେଇଥିଲେ ସେ ସେଟା ସେଇଟା ହିଁ ଦେଖିଥିଲି ଛୋଟ ଟୋ ସେଇଟା ହିଁ ଦେଖିଥିଲି ସେଇ ପଛ ପଟୋ ବଧେ ପାଠାଗାରର ପଛପଟୋ ହଉଛି ନାଁ
ହଁ ହଁ ସେଇଠି ହେଇଛି ସେମିତି କେତେ ବଢିଆ ବିନା ସାରରେ ବିନା ରାସାୟନିକ କିଛି
ସାରରେ ହଁ
ବିନା ରାସାୟନିକ ସାରରେ କିଛି ସେଇଟା ଭଲ ହେଇଛି ସେଥିପାଇଁ ଦେହ ପାଇଁ ବି ଭଲ
ହଁ
ହଉ ତମେ ଦଶ ମିନିଟି ସମୟ ଦେଇଥିବାର ଧନ୍ୟବାଦ୍
ସଟଟ